ଆଜ୍ଞା ଶୁଭ ସନ୍ଧ୍ୟା ନମସ୍କାର ଭଲ ଅଛନ୍ତି ଆଜ୍ଞା।
ହଁ ଯା ଭଲ।
ହଁ ମୁଁ ବି ଭଲ ଅଛି ଆଉ ଖିଆପିଆ ସରିଲାଣି?
ଆ ସରିନି ଆବ ବ ଦଶ ପନ୍ଦର ମିନିଟ ପରେ ଖାଇବା
ବର୍ତ୍ତମାନ ମାନେ ଆ ଗୁଳୁଗୁଳିର ସ୍ଥିତି କଣ ଆପଣଙ୍କର ସେପଟେ?
ଅସମ୍ଭାଳ ଅସମ୍ଭାଳ ଅସମ୍ଭାଳ ମାନେ ଏତେ ଗରମ ହେଉଛି ଯେ କହି ହବନି
ହଁ
ଏ ପଙ୍ଖା ଚାଲିଲେ ବି ସେ ଗରମ ହାୱା ହିଁ ଗରମ ପବନ।
ଆଛା
ହ କହୁନ
ହୁଁ ମୁଁ କହୁଥିଲି କି ଆପଣଙ୍କୁ କଣ ଭଲ ଲାଗେ? ମାନେ ଆ ଯଦି ଦେଖିବା ଆପଣଙ୍କୁ ବୁଲି ମାନେ ଟ୍ରାଭେଲିଂ ଭଲ ଲାଗେ ନା କଣ ଭଲ ଲାଗେ? କୋଉ କୋଉ ସ୍ଥାନକୁ ଯିବାକୁ ଆପଣଙ୍କୁ ଭଲ ଲାଗେ?
ଏ ହଁ ମତେ ଉଁ ଟ୍ରାଭେଲି ମତେ ଭଲ ଲାଗେ ସତରେ ଆଉ ମାନେ ଲୋକ ମାନଙ୍କ ସହିତ କାମ କରିବାରେ।
ଆ
ଲୋକମାନଙ୍କର ଦୁଃଖ ଶୁଣିବା ତାଙ୍କର କଣ ସମସ୍ୟା ଚାଲିଛି ଏ ଉପରେ ମତେ ବହୁତ ପସନ୍ଦ। ଯୋଉଠି ବି ଗଲେ କି ଯୋଉଠି ବି ଗଲେ ମୁ ସେଇଟା ବେଶୀ କରେ। ମାନେ ଜାଣିବା ପାଇଁ ସିଚୁଏସନ ପ୍ରତ୍ୟକ ପ୍ରତ୍ୟେକ ବ୍ୟ ସେଇ ଆଜ୍ଞା ପ୍ରତ୍ୟେକ ଏଟ ଯେ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ଗାଁ ର ପ୍ରତ୍ୟେକ ପରିବାର ପ୍ରତ୍ୟେକ ଏରିଆ ର ବିଭିନ୍ନ ପ୍ରକାର ସମସ୍ୟା ଅଛି। ଆପଣ ଯଦି ସେ ଉପରେ ସର୍ଭେ କରିବେ ସେ ଉପରେ ମାନେ ଜାଣିବେ ସତରେ ପୁରା ମାନେ ଅଲଗା ପ୍ରକାର।
ହୁଁ
ଲୋକଙ୍କୁ ଦେଖୁଥିବେ ଗୋଟେ ପ୍ରକାର କିନ୍ତୁ ତା ଭିତରେ ଅଲଗା ପ୍ରକାର ଚାଲିଛି
ଆପଣ ଯଦି କାମ କରୁଥିବେ ସର୍ବେ ଫର୍ଭେ କରଥିବେ ଲୋକଙ୍କୁ ବୁଝୁଥିବେ ତାଙ୍କର ଏମିତି ଲୋକଙ୍କ ଉପରେ ତାଙ୍କର ଏଜୁକେସନ୍ ଉପରେ ତାଙ୍କର ମେଡି ମାନେ ଜୀବିକା ଉପରେ ହେଲଥ ଉପରେ ବିଭିନ୍ନ ପ୍ରକାର ଜିନିଷ ଅଛି ସେ ଉପରେ ମତେ ବହୁତ କାମ କରିବା ପାଇଁ ମାନେ ଇଛା ଲାଗେ।
ହଉ ଆଜ୍ଞା ହଁ ନିହାତି ନିହାତି ସେୟା ମୁ କହିବାକୁ ଚାହୁଁଚି। ଯଦି ସେମିତିକା ଅପରଚୁନିଟି ମିଳେ ତ ଆପଣ ଏଇ ବସ ରେ ଭଲ କାମ କରିପାରିବେ ବୋଲି ମୋର ଆଶା ଯେ ଆପଣଙ୍କର ଇଚ୍ଛା ଆପଣ ନିଜେ ମ ଲୋକମାନଙ୍କ ତ ମିଶିକି ଏତେ ଜିନିଷ ଆପଣ ଜାଣିପାରୁଛନ୍ତି ସମସ୍ତଙ୍କ ଦୁଃଖ ଶୁଣିବାକୁ ଯଦି ଇଚ୍ଛା କରୁଛନ୍ତି ନିହାତି ଆପଣଙ୍କୁ ଭବିଷ୍ୟତରେ ଗୋଟେ ଭଲ ଅପରଚୁନିଟି ମିଳିବ ଆଜ୍ଞା ଆପଣଙ୍କ କାମ କରିବ ଉପରେ।
ଆଉ ଆପଣ କୁଆଡେ କୁଆଡେ ଯାଇଛନ୍ତି ମାନେ ଭିଯିଟ
ବର୍ତ୍ତମାନ ତ ମୁଁ ମାନେ ପିଲାବେଳେ ଯାହା ମୁଁ ପଢ଼ିଥିଲି ଶୁଣିଥିଲି ସେ ଜାଗାକୁ ବର୍ତ୍ତମାନ ଯାଇ ସାରିଛି ଆଉ ମତେ ଖୁସି ବି ଲାଗିଲା। ହ ଆପଣ ଜାଣିଥିବେ ଅ ଯୋଉଟା କିି ଜିରାନ୍ ବୁଦ୍ଧ ଟେମ୍ପଲ ସେଟା ଓନଲି ଶୁଣିଥିଲି କିନ୍ତୁ ଯିବାର କିଛି ଇଚ୍ଛା ଥିଲା ତ ସେଇ ଜାଗାକୁ ଯାଇକି ବି ଆସିଲି ଭଲ ଲାଗିଲା। ଆଉ ମେନ୍ କରି ସେଇ ଜାଗାରେ ଯୋଉ ଲୋକମାନେ ଅଛନ୍ତି ଯାହାକୁ ଇନ୍ଦିରା ଗାନ୍ଧୀ ଆଣିକି ଛାଡିଥିଲେ ତ ତ ସେଠି ଗୋଟେ ଦେଖିଲି ସେମାନେ ବହୁତ ଡିସିପ୍ଲିନ୍ ରେ ରୁହନ୍ତି ଡିସିପ୍ଲିନ ରେ ରୁହ ତ ମତେ ଭଲ ଭଲ ଦର୍ଶନ ଦର୍ଶନସ୍ଥଳୀ ବୁଲିବା ଲାଗେ। ଆଉ ଗଟେ ଯୋଉଟା ଆମର ପୂର୍ବରୁ ମାନେ ପୂର୍ବପୁରୁଷ ଆଜ୍ଞା ଶୁଭା ଯାଉଛି ଆଜ୍ଞା? ହଁ ହ୍ୟାଲୋ ଶୁଭୁଛି ଆଜ୍ଞା। ଆଚ୍ଛା ହଁ ମାନେ ମତେ ଦର୍ଶନୀୟ ସ୍ଥଳୀ ଗୁଡାକ ବୁଲିବାକୁ ବହୁତ ଭଲ ଲାଗେ। ଏଇ ଗୁଡ଼ା କି ହଁ ଓଡିଶାରେ ଆମର ଯୋଉଟା କି ପ୍ରସିଦ୍ଧ ପୀଠ ଗୁଡାକ ବି ଅଛି ବା ମନ୍ଦିର ଗୁଡାକ ଅଛି। ଯେତିକି ହେଲା କୋଣାର୍କ ମନ୍ଦିର ହେଲା ବା ଆମର ବେଳାଭୂମି ହେଲା ଗୋପାଳପୁର ବେଳାଭୂମି ହେଲା ତ ସମୁଦ୍ର ଏରିଆ ହେଲା। ହ ଏମିତି ସବୁ ଏରିଆକୁ ମତେ ଟିକେ ଭଲ ଭଲ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ପଡ଼ିଲା ମୁଁ ଏବେ ବୁଲି ସାରିଲିଣି ହଁ ଏବେ ଶୁଭାଗଲା ଆଜ୍ଞା।
ନାଇଁ ଘେର ଘେର ଘେର ଘେର ହଉଛି ଆପଣ ଇୟର ଇୟର ଫୋନ ଲଗେଇଛନ୍ତି?
ହଁ ଆଜ୍ଞା। ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଏବେ ସୁବା ଯାଉଛି ଆଜ୍ଞା।
ହଁ ଏବେ ଟିିକେ ଶୁଭିଲା।
ଆଚ୍ଛା ଆଚ୍ଛା। ଇୟର ଫୋନ୍ ଟା ଲଗେଇଛି ତ ସେଥିପାଇଁ ବୋଧେ ମେ ବି ଅ ଟିକେ ନେଟୱର୍କ ଅଫ୍ ଡ଼ାଉନ ଅଫ୍ ଡ଼ାଉନ ହେଉଥିବ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।